ହ୍ୟାଲୋ, ହଁ କଣ କରୁଛ?
ଏଇ କଣ କରିବି, ଏଇ ଖାଉଥିଲି ଆଉ।
ଏତେ ଲେଟ୍ କଣ ଆଜି ତମର ଖାଇବା?
ଆଜି ଟିକେ ଏଇ ଝିଅ ଆଉ ଶୋଇ ପଡିଥିଲା ତ, ତା କତିରେ ଶୋଇ ପଡିଥିଲି। ସିଏ ମୁଁ ଶୋ ଶୋଇଲେ ସେ ଶୋଉଛି, ମୁଁ ଉଠିନେ ସେ ଉଠୁଛି। ସେଇଥିପାଇଁ ତା ପାଖରେ ଶୋଇପଡ଼ିଥିଲି, ସମସ୍ତେ ଖାଇସାରିଛନ୍ତି ମୁଁ ଏକା ଅଛି ଆଉ।
ହୁଁ।
ହୁଁ।
ଆଉ କଣ ରୋଷେଇ ହେଇଥିଲା ଆଜି ତମର?
ଆଜି ହେଇଛି ଡାଲମା ହେଇଛି, ଆଳୁ ଭର୍ତ୍ତା ହେଇଛି, ଜହ୍ନିଆଳୁ ଭଜା ହେଇଛି, କଲରା ପ ତ୍ର ବରା ହେଇଚି, କଦଳୀ ତରକାରୀ ହେଇଚି।
କଦଳୀପତ୍ର ବରା କେମିତି କଣ କରୁଚ?
କଦଳୀ ନୁହଁ କଲରା ପତ୍ର ବରା, କଦଳୀ ତରକାରୀ ହେଇଛି।
ଆଁ- ଆଁ।
କଦଳୀ ତରକାରୀ ହେଇଚି, କଲରା ପତ୍ର ବରା ହେଇଚି।
ଓ ହୋ କେମିତି କଣ କ ତ ଯୋଉ କଲରା ପତ୍ର ବରା କଲ?
ଫାଷ୍ଟେ କଲରା ପତ୍ରକୁୁ ଭଲ କି ଆଣିକି ଧୋଇବ। ମାନେ କଷି କଷି କଲରା ପତ୍ର। ତାକୁ ଆଣିବ ଭଲକି ଧୋଇବ। ଧୋଇକି ତାକୁ ପୁରା ଚୁନ ଚୁନ କରିକି କାଟିକି ରଖିବ ହେଲା। ତାପରେ ଟି କେ ଲୁଣ ପକେଇଦବ, ମାନେ ସେ ପାଣି ଗଡିଆ ପାଇଁ ତାପରେ ଟିକେ ଲୁଣ ପକେଇଦବ। ଲୁଣ ପ କେଇ ଦେଲା ପରେ, ତାକୁ କଣ କରିବ କହିଲ ଛାଡିଦବ ଟିକେ ସମୟ ଛାଡିଦବ, ଆଉ ଇଆଡେ ହଉ ସେ ଯୋଉ କଣ, ଯଦି ଚାଉଳ ଚୁନା ବାଟିଥିବ ଅରୁଆ ଚାଉଳ। ଅରୁଆ ଚାଉଳ ଚୁନାଟା ଭଲ ଲାଗେ। ଚାଉଳ ଚୁନା ବାଟିଥିବ ତାକୁ ଚୁନା ଦବ ନହେଲେ କଣ ଦବ କହିଲ ପ ପ୍ଲଗ୍ ଦବ ଅଁ ମଇ ଏ ଯୋଉ ୟାକୁ ଦବ ବେସନ ଦବ।
ହୁଁ।
ଏଆ ହଳଦୀ ଗୁଣ୍ଡ ଟିକେ ଆଉ ଧନିଆ ଗୁଣ୍ଡ ଟିକେ। ସବୁ ମିଶେଇ ଦବ ଗୋଟେ ଚୁନା ଚୁନା କରି ଗୋଟେ ପିଆଜ ପକେଇ ଦବ ପକେଇ ଦେଇକି। ତାକୁ ହଉଛି ଏ ଯୋଉ କଲରା ପତ୍ରକୁ ରଖିଥିବ ଛାଙ୍କିକି ତା ଉପରେ ପକେଇବ। ପକେଇ ତାକୁ ବରା ଭଳିଆ ସେପ କରିବ ଛୋଟ ଛୋଟ କରିକି।
ହଁ।
ଦବ। ଦେଇକି ତାକୁ ଭା ଉଁ ସେ ତାୱାରେ ତେଲ ଟିକେ ଅଳ୍ପ ତେଲ ଦେଇକି ପକେଇବ। ଗୋଟେ ଗୋଟେ ଛୋଟ ଛୋଟ ଛୋଟ ଛୋଟ ପତଳା ପତଳା କରିକି ଦବ ଦେଇକି ତାପରେ ତାକୁ। ଖାଇବ ଏତେ ପିତା ଲାଗେନି ଭଲ ପାଆନ୍ତି ଖାଇବା ପାଇଁ ଆଉ।
ନାଇଁ କିନ୍ତୁ କଣ କହିଲ ଉଁ ଆମର ସେ ଯୋଉ। ଆ ପତରରେ ଯଦି ଚାଉଳ ମାନେ ବାଟିବା ଅ ଅରୁଆ ଚାଉଳ ଟା ଯଦି ବାଟିକି କରିବ ତାହେଲେ ଭଲ ଲାଗେ କନଫ୍ଲାୱାର ରେ ରେ ରେ ବା ବାଗ ଲାଗିବନି ମାନ ଟାଣ ହେଇଯିବ।
ହୁଁ କିନ୍ତୁ ବ ସେ ଯଉ ଚାଉଳ ଟା ବାଟିକି ଉଁ ଭଲ ଲାଗେ ସେଟା ବାଟିକି କଲେ।
ଓହୋ ଅ ମୁଁ ବି ସେମିତି ଆମର ମାନେ ମୁଁ କଦଳୀ ପତ୍ର ସେମିତି କରି ଖାଏ। ଆଉ ଆମର କଦଳୀପତ୍ର ତାପରେ କଲରା ପତ୍ର ମତେ ଭଲ ଲାଗେ କଲରା ପ ତ୍ର କଦଳୀ ପତ୍ର ସବୁ ମାନେ ମୁଁ ସେରାକୁ ସେମିତି କରିକି ଖାଏ ବରା। ଆଉ ଗୋଟେ ଆମର ନାହିଁ ନା। ପା ଉଁ ଯୋଉ ବୋଇତାଳୁ ଉଁ ପ ବୋଇତାଳୁ ଫୁଲ ଗୋଟେ ଯା।
ହୁଁ ହୁଁ।
ସେ ବୋଇତାଳୁ ରୁ ଯୋଉ ନାଡି ଟା ବାହାରେନି ସେ ନାଡି ଟା ମ ମତେ ଭାରି ଭଲ ଲାଗେ କଣ କରନା କରିଲ ଆମର ଚାଉଳ ଆମର ଅରୁଆ ଚଳକୁ ଫାର୍ଷ୍ଟ ଭେଦେଇ ଦବୁ ଭେଦେଇ ସିଲା ରେଇ ସିଲା ପରେ ସେ ଯେତେବେଳେ ଚାଉଳ ଟା ଭେଦେଇ ଥା ବାଟିଦଉ। ତା ସାଙ୍ଗରେ ଚାଉଳ ବାଟିବୁ ଚାଉଳ ସାଙ୍ଗରେ ଲଙ୍କା ଗୁଣ୍ଡ ନା ଲଙ୍କା ଶୁଖିଲା ଲଙ୍କା। ଶୁଖିଲା ଲଙ୍କା, ରସୁଣ, ଜିରା ତା ସାଙ୍ଗନେ ମିଶିକି ବାଟିବୁ ବାଟି ସାରିଲା ପରେ। ତାପରେ ସେଇ ଫୁଲରାକୁ ଫାର୍ଷ୍ଟ ଆମେ ତାକୁ ଛିଡେଇବୁ ଏ ଛିଡେଇ ଦେଇକି ତାକୁ ଦେ ଉ ମାନେ ପୋକ ଫୋକ ରୁହନ୍ତି ନା ସେଠି ପୋକ ହୁଅନ୍ତି ନି କି ଧଳା ଧଳା ପୋକ ହୁଅନ୍ତି ହଁ ଭିତରେ। ସେ ଆମର ଭଲସେ ମାନେ ବାଛିି ବୁଛେଇକି ତାକୁ ଦେଖିବୁ। ତାପରେ ସେ ଦେଖିମୁ ଯେତେବେଳେ ଭଲଟା ତାପରେ ସେ ଫୁଲଟାକୁ ଆଗେ ଛାଣିଦବୁ ତାକୁ ଫାର୍ଷ୍ଟେ। ଭିତରେ ସାଇଜ କରିକି ଆଗେ ତାକୁ ମାନେ ଭାଙ୍ଗିବୁ ସେ ଫୁଲ ଟାକୁ ଭାଙ୍ଗି ସାରିଲା। ପରେ ତାପରେ ଆମେ ପିଠଉରେ ଗୋଳେଇକି ତାକୁ ମାନେ ତାୱାରେ ଭାଜୁ ଆଉ ତା ପରେ ସବୁ ଭଜା ସରି ସରିଲା ପରେ ସେ ଯୋଉ ଲାଷ୍ଟରେ ଯୋଉ ପିଠଉଟା ବହକେ ଆଉ ସେ ଯୋଉ ଆମର ବୋ ତାଳୁ ଫୁଲ ସେ ଯୋଉ ନାଡିର ସେ ନାଡି ଟାକୁ ଟିକ ଟିକ କରିକି। ଆଁ ମୁଁ ସେଇ ପ ମାନେ ସେ ପିଠଉରେ ସେଇ ନାଡିଟା ପକେଇ ଦିଏ। ଆଉ ଗୋଟେ ପିଆଜ କାଟିକି ଚୁନ ଚୁନ କରି ପକେଇ ଦେଇକି ସେଟା ତାୱାରେ ପୁଣି ମୁଁ ଇଏ କରେ। ମାନେ ଭାଜି ଭାଜିକି ମାନେ ପୁରା ଗୋଟେ ବଡ ପିଠା କରିଦେମି ଚିତଉ ଭଳିଆ। କରିଦେଇକି ଖାଏ ମତେ ଭଲ ଲାଗେ ସେ ପିଠାଟା।
ଏ ଯୋଉ କଲ କଦଳୀ ପତ୍ର ଟା କେମିତି ବରା କର ଆଜ୍ଞା କଦଳୀ ପତ୍ର କେମିତି ବରା ହୁଏ?
କଦଳୀପତ୍ର।
ହୁଁ।
କଦଳ ନାଇଁ ମୁଁ ବି କଦଳୀ ପତ୍ର ପିଠା ତ ଜାଣନି।
କହିଲେ ତ କଦଳୀପତ୍ର ପିଠା ହୁଏନି ମୁଁ କହିଲି ମ କଦଳୀପତ୍ରରେ କରକି କଣ।
ନାଇଁ ସେଇ ନାଡି ପିଠା କହୁଛିି ବା। ସେ ଯୋଉ ଆମର ବୋଇତାଳୁ ନାଡି ଯଉ ନୁହଁ ସେଇ ପିଠା କହୁଛି।
ସେଇ ପିଠା ଯ କହୁଚ ନା କଦଳୀ ପତ୍ରରେ କଣ ଗୋଟେ କହିଲ ଯେ କର ବୋଲି ହୁଁ। ଏଇ ଯୋଉ କଦଳୀରୁ ତାର ଖାଇଚ ନା ଯା ଯୋଉଟା ମଣ୍ଡାଟା ନାଁ ଗଣ୍ଡାଟା ହୁଁ।
ହଁ ହଁ ମୁଁ ଖାଇଚି ସେଟା ବୋହୁତ ଟେଷ୍ଟି ଆମର ବୋହୁତ ଥର ତରକାରୀ କରିଚୁ ବା।
ହୁଏ।
ହଁ କେମ ତମେ ଖାଇନ କି?
ନାଇଁ ତଥାବି।
ଓହୋ ମୁଁ କହୁଚି ଫାଷ୍ଟ ସେଇଠୁ ମାନେ ସେ ଗଛରୁ ସେ ଭଣ୍ଡା ଟା ସେ କଣ ଭଣ୍ଡାଟା ଫାଷ୍ଟ ଟା ଆମେ ବାହାରିକି ଆଣୁ ଆଉ ତ ବୋହୁତ ମାନେ କ୍ଷୀର ବାହାରେନି କି? ତାକୁ ପୁରା ଅଠା ପଟା ସବୁ ବୋହିବ ତାକୁ ତାକୁ ଭଲସେ ଧୁଆ ହବ। ଧୋଇ ସାରିଲା ପରେ ଆମର ସେଇ ଭିତରେ ଗୋଟେ ଛୋଟ ଛୋଟ ଯୋଉ କଦଳୀ ଧଳା ଧଳା ବାହାରେ ସେଇଟାକୁ ଆମର ତରକାରୀ କରିବାର ଅଛି, ତା ଭିତରେ ଗୋଟେ ଲମ୍ବାଟା ଗୋଟେ ଗୋଟେ ମାନେ ଗୋଟେ ଅଂଶ ଭଳିଆ ଗୋଟେ ଥିବ। ତାକୁ ସେଇଟାକୁ ଆମେ ବାହାର କରିି ଫିଙ୍ଗିବା ଯଦି ସେଇଠାକୁ ଆମେ ବାହାର ନକରିବା ତାହେଲେ ସେ କଦଳୀ ଇ ଟା ମାନେ ପିତା ହେଇଯିବ, ମାନେ ସେ ତରକାରୀ ଟା ପିତା ହେଇଯିବ ହେଲା। ସେଇଟା ଆମେ ଭଲସେ ମାନେ ବାହାର କରିକି ସେରାକୁୁ ଆମେ ପୁରା ବା ବାଛିବା ବାଛି ସାରିଲା ପରେ ଫାଷ୍ଟ ଆମେ ତାକୁ ସିଝେଇବା। ମାନେ ଯଦି ମାନେ ଖାଲି ପାଣିରେ ସେ ନ ସିଝିଲେ ତାର ମାନେ ଯୋଉ କଂସାସ ଟା ଯିବନି ମାନେ କସା ଲାଗେ ନିକି? କଦଳୀ ଟା ତାକୁ ଭଲସେ ସିଝା ହବ କାହିଁକି ସିଏ ତାକୁ ଛାଣିଲେ ବି କିଛି ସିଝିବନି ତାକୁ ସିରା ହବ ସିଝା ହେଇ ସାରିଲା ପରେ ଆମେ କଣ କହିବା ନା ସୋରିଷ ବାଟଣ ଏଠରେ ସୋରିଷ ପାଟଣ ଦେଇକି ତରକାରୀ କରିବା ଆମର ଅଦା ପି ଅଦା ପିଆଜ ନା ଅଦା ରସୁଣ ପିଆଜ ସୋରିଷ ସବୁ ବାଟାହବ ବାଟି ସାରିଲା ପରେ ଯୋଉଟା ସିଝାଇଥିବା ସେଇଟା ହେଇ ସି ସିଝି ସାରିଲା ପରେ ଆମେ ସେ ମାନେ ତାକୁ ର ରଖିବା ଯୋଉ ବାହାର କରିଦବା କଡେଇରୁୁ ବାହାର କରିଦେଇ ସାରିଲା ପରେ ଫାଷ୍ଟ ତେଲ ପ ଆଁ ଆଁ
କିନ୍ତୁ ତାକୁ ପ୍ରେସର ମାଇଲେ ହବ କି ନାଇଁ?
ପେସର ମାଇଲେ ହବ ଯେ ଅଧିକ ସିଝି ଗଲେ ବି ଭଲ ଲାଗିବନାଇ ନା, ମାନେ ଠିକ୍ ଯେମିତି ରହିବ ସେମିତି କରିବ ନା ହତ କଡେଇରେ ହିଁ ସିଝାଉ ତାପରେ ସେଇଟା ହେଇସାରିଲା ପରେ ଆମର କଡେଇରେ କଣ କରୁନା ଆମର ପକଉ ଫାଷ୍ଟ ପିଆଜ ପିଆଜ ପକେଇ ତେଲ କି ପିଆଜ ପକେଇବ ପିଆଜ ହେଇସାରିଲା ପରେ ସେ ମସଲା ଟା ଆମେ ପକଉ ମସଲା ପକେଇ ସାରିଲା ପରେ ଟିକେ ଲଙ୍କା ହଳଦୀ ଗୁଣ୍ଡ ଲୁଣ ପକେଇବା ପକେଇବେ ସାରିଲା ପରେ ସୋରିଷ ବାଟଣ ଅଳ୍ପ କଷିକି ପାଣି ଢାଳିବା। ପାଣି ଢାଳି ଦିଶିଲା ପରେ ଯଦି ଆମର ବିଲାତି ପକେଇବାର ଅଛି ବିଲାତି ପକେଇବ। ଯଦି ନ ପକେଇବା ବି ଚଳିବ କିନ୍ତୁ ବିଲାତି ପକେଇଲେ ଭଲ ଲାଗେ ଆଉ ବିଲାତି ପକେଇବା। ବିଲାତି ପକେଇ ସାରା ପରେ ମାନେ ଜଷ୍ଟ ଟିକେ ପାଣି ଦବା ସେ କୁ ହେଇଥିବା ତାପରେ ଆମେ ଯୋଉ ସିଝେଇକି ଯୋଉରା ରଖିଥିବା ଆମେ ସେଇରାକୁ ପକେଇବା ସେ ମସଲା ତାପରେ ତାପରେ ପୁଣି ଡକେଇବ ପୁଣି ଟିକେ ହେଇ ଆସିଲା ପରେ ଟିକେ ପାଣି ଆମେ ଦବା ଆମେ ମାନେ ସେଇଟା ଝୋଳ କଲେ ତ ଭଲ ଲାଗେନି। ତାକୁ ଯେମିତି ଛତୁ ଫ୍ରାଏ କରନ୍ତି ସେମିତି କରିକି ଖାଇକି ଭଲ ଲାଗେ ଭଲ ଲାଗେ କିନ୍ତୁ ତରକାରୀ। ମାନେ ପୁରା ଠିକ କହିବା ତ ଛତୁ ମାନେ ଛତୁ ଭଳିଆ ମାନେ ଛତୁ ତରକାରୀ ଭଳିଆ ହିଁ ଲାଗିବ।
ମୋର ବୋହୁତ କଦଳୀଗଛ ଅଛି ମୁଁ କେବେ ଝଣ୍ଡା ଟ୍ରାଏ କରେନି।
ଓ ମୁଁ ଆମର ବୋହୁତ ମାନେ କଦଳୀ ଭଣ୍ଡା ମତେ ବୋହୁତ ଭଲ ଲାଗେ ସେଥିପାଇଁ ଆମ ଘରେ ତ କଦଳୀ ଗଛ ନାହିଁ, ହଁ ବା ଆମର କଦଳୀ ଗଛ ନାହିଁ ହେଲା। ନାଇଁ ତାପରେ ବି ମୁଁ ଯାହା କତିରେ ଯାହା ବାଡିରେ ଦେଖିବି କଦଳୀ ଗଛ ମୁଁ ତାଙ୍କୁ କୁହେ କି ନାଇଁ ଏଇ ଭଣ୍ଡା ଗୋଟେ ଦବ ବୋଲି।
ନା ଆମର ଭଣ୍ଡା ପ୍ରବଳ ହୁଏ, କିନ୍ତୁ କେବେ ଖାଇ ନୁ ଆଣି କେବେ କରି।
ତାହଲେ ତମର କଦଳୀ ଗ ମାନେ କଣ କଦଳୀ ଚାଷ କରୁଚ
ହଁ ନା ନା କଦଳୀ ଚାଷ କରୁନା କିନ୍ତୁ ବାଡିରେ ଗଛ ଲଗା ହେଇଚି ଆଉ।
ଓହୋ କଦଳୀ ତାହେଲେ ଭଲ ହୋଉଥିବ ତ?
ହଁ କଦଳୀ ଭଲ ଲାଗୁଚି କଞ୍ଚା କଦଳୀ କିନ୍ତୁ ଆର କଦଳୀ ଯୋଉ ରୋଷେଇ କରୁଚି ଖାଇବା କଦଳୀ ହୁଏ ପାଚିଲା କଦଳୀ ବି ହୁଏ।
ହଁ ତାଲେ ଏଥର କ ଭଣ୍ଡା ପଠେଇବ କଦଳୀ ତର କାର ନାହିଁ ଆମର ଭଣ୍ଡା ଦିଟା ପଠେଇବ ଆଉ ହଁ ବା ବହୁତ ଭଲ ଲାଗେ।
ମୁଁ ବି ଏମିତି ରୋଷେଇ ହୁଏ ଭ-ଭଣ୍ଡା ରୋଷେଇ ହୁଏ ଜାଣୁଚି କିନ୍ତୁ ମୁଁ କେବେ କରିନି।
ହଁ ନାଇଁ ନାଇଁ ସେଟା ଭଲ ମୁଁ ବି କେବେ ଜାଣିନଥିଲି କଣ ହେଲା ନା ମୋ ଭାଉଜ ଫାଷ୍ଟ ଏମିତି ନୂଆ ବାହା ହେଇକି ଆସିଥିଲେ। ସେ ଭାଉଜ କହିଲେ କି ଏଇଟାରେ ହବ ତାପରେ ଭାଉଜଙ୍କ ସ ତ ଫାଷ୍ଟ ଏମିତି ବସିକି ଦେଖିଲି ଦେଖିଲି ଯେ ସେ ମାନେ ସେ ମାନେ ସେଇଟା ଫାଷ୍ଟ କଥା ହେଲା ମାନେ ସୁ ଭଲ ଲାଗେ ଖାଇବା ପାଇଁ କିନ୍ତୁ ବହୁତ କଷ୍ଟ ମାନେ ତା ବାଛିିକି କଲା ବେଳକୁ ପୁରା ଆଠାଟିକ ମାନେ ବହୁତ ଟାଇମ୍ ଲାଗିବ ଯେହେତୁ ଅ ମାନେ ସେ ଭଣ୍ଡାରେ ଟିକି ଟିକି କଦଳୀ ହେଇନଥିବେ ପରା ଛୋଟ ଛୋଟ କେତେ ହେଇଥିବ। ତାକୁ ବାଛିଲା ବେଳୁକୁ ଯାହାହେଲେ ଟାଇମ ଲାଗିବ ନା ନହେଲେ ଖାଇବା ପାଇଁ ବହୁତ ଭଲ ଲାଗେ। ଆଉ ତମ ଆଡେ ବର୍ଷା ହେଇଥିଲାନା କାଲି?
କାଲି ଜୋହରେ ବର୍ଷା ହେଇଚି ଆମର ସେଇଥିପାଇଁ ଆଜି ପାଗ ଟିକେ ଥଣ୍ଡା ଲାଗୁଚି।
ହଁ ପା ଆମ ଆଡେ ବି ତ ଜୋରେ ବ ହଁ ଆମ ଆଡେ ସେମିତି କଇଲ କେତେଟା ରୁ କଇଲ ତିନିଟା ବେଳୁ ବର୍ଷା ହେଲା ଯେ ରାତି ଦଶଟା ପର୍ଯ୍ୟନ୍ତ ହେଲା।
ନା ଆମର ଏତଳ ପର୍ଯ୍ୟନ୍ତ ହେଇନି ଛଅଟା ପର୍ଯ୍ୟନ୍ତ ଆମ ହେଲେ ଆମର ଜଣଙ୍କୁ ଏଠି ବିଜୁଳି ମାରି ଦେଇଚି ଯେ ସେ ପୁରା ପାଗଳ ଭଳିଆ ହେଇଯାଇଚନ୍ତି।
ହଁ।
ହୁଁ।
ହଁ ସେ ଘରେ ଥିଲେ ନା ବାହାରେ ଥିଲେ ବା?
ଟିଅଲ ପାଖୁକୁ ଆସିଥିଲେ।
ଓହୋ ନାଇଁ ଆମ ଆଡ଼େ ଏଇଆଡେ ବି ଜୁଳି ଖାଲି ମାନେ ମିଲ୍ ମିଲ୍ ହେଇ ତ ଥରେ ଏମିତି ଘଡଘଡି ମାଇଲା। ଆଉ ମାନେ ଘଡଘଡି ମାରିନଥିଲା କିନ୍ତୁ ବର୍ଷା ପ୍ରବଳ ଜୋରେ ମାନେ କହୁଚି ପା ତିନିଟା ବେଳୁ ଆମ୍ ତିନିଟା ବେଳୁ ଆମର ହେଲା ଦଶଟା ପର୍ଯ୍ୟନ୍ତ ଆମ ଗାଁରେ ଜଣଙ୍କର ମାନେ ଭଉଣୀର ବାହାଘର ଥିଲା ତ ଆମେ ଯାଇଥିଲୁ ମନ୍ଦିର ଆଉ ମନ୍ଦିର ଯାଇଥିଲି ଦେ ଖିଲାକୁ ବାହାଘର ହେଇନି ଆମେ ଠିଆ ହେଇଚୁ ତ ଠିଆ ହେଇଚୁ ଖାଇବା ପାଇଁ ଯାଇଥିଲୁ ହୋଟେଲ। ସେଇ ଖାଉ ଖାଉ କା ସେ ଯୋଉ ବର୍ଷା ତ ନାଦିଲା ଆଉ କେତବେଳେ ଆସିବୁ ତାପରେ ବର୍ଷା ସେମି ଝିପିଝିିବି ପ କଉଥିଲା ଅଟୋରେ ଗୋଟେ ଅଟୋ କରିକି ଆମେ ଗଲୁ ସେଇ ମନ୍ଦିରକୁ ଯାଇକି ବାହାଘର କରିକି ସେମିତି ଓଦାରେ ପୁଣି ଆସିଲୁ ଆଉ କଣ କରିବା ବର୍ଷା ତ ଛାଡୁନି ଦିନ ରାତି ବର୍ଷା ହଉଚି କାଲି ଜୋରେ ମାନେ ଏମିତି ବର୍ଷା କାଲି ଟିକେ ବି ବର୍ଷା ଛାଡିଲା ହିଁ ନାହିଁ।
ହଁ ନାଁ ଆମର ଏତେ ସମୟ ହେଇନେଇ। ଯୋଉ ଘଣ୍ଟେ ହେଇଚି ଭଲ କି ହେଇଚି।
ଅ ହଁ ହଁ ସେଥିପାଇଁ ତ ଆଜି ଥଣ୍ଡା ଲାଗୁଚି ମାନେ କେତେ ଗରମ ହୁଏ ସେତିପାଇଁ ଆଜି ଥଣ୍ଡା ଲାଗୁଚି ନା? ଆଜି ମୁଁ ଖାଇଚି ଏବେ ଆସିକି ଖାଇଲି ଭାତ ପଖାଳ ଭାତ ଆଉ ତା ସାଙ୍ଗରେ ଯୋଉ ଆମର କଖାରୁ ତରକାରୀ ହୁଏନି କଖାରୁ ରାଇ। କଖାରୁ ରାଇ ଆଉ ଗୋଟେ ପିତା କ ଆମର ଗୋଟେ ରାଇ ହୁଏ ସେଟା ଖାଇଚି। ଆଉ ଶାଗ ଭଜା।
ହୁଁ।
ପିଆଜ ଲଙ୍କା ଆଉ ବଡି।
ଓ ହୋ।
ପଖାଳ ଭାତ ସାଙ୍ଗରେ ଖାଇବାର ଅ ଛି ଆଉ ଯାହା ପାଇଲେ ତା ଖାଇଲୁ ଆଉ ତମର ତ ଗରମ ଭାତ ବୋଲି ଡାଲି ହଁ ଓଡିଆ ଲୋକ ଯାହା ଖାଇଲେ ଚଳିବ ଆଉ।
କିଛି ଅସୁବିଧା ନାହିଁ। ରକ୍ଷାସ ହେଲେ ଯାହା ବି ସବୁ ଭଲ ଲାଗିବି।
ହଁ। ହଉ ତାହେଲେ ଯାଓ ତା ଯାଆ ତାହେଲେ କଣ କାମଥିବ ଆପଣଙ୍କର ଆଉ କାମ କାମ କରି ପରେ ନହେଲେ କଲ୍ କରିବି ଆଉ।
ହଉ ଠିକ ଅଛି।
ହଉ।
ହୁଁ ହ